ହାଲୋ।
ହଁ ଭାଇ କଣ କରୁଛୁ?
ଆଉ ଏଇ ବସଚି ଆମର ତ ମେଘ ଏଇ ଜୋରରେ ଘଡ ଘଡି ଚଡ ଚଡି ପୁରା ମାରୁଛି ଆ ବସଚି କଣ କରିମି ଆଉ?
ଆମର ଏପଟେ ବହୁତ ଜୋରରେ ବର୍ଷା ହେଇଥିଲା। ଏଇବେ ବର୍ଷା ଛାଡିଛି ତଥାପି ପୁରା କ୍ଲିଅର ଛାଡିିନି ବର୍ଷା ଆହୁରି ତ କଣ ଝିପ୍ ଝିପ୍ ଏମିତି ପକଉଛି। ଆଉ କଣ?
ଭାଇ ଆମ ଗାଁ ନଈଟା ପୁରା ଫୁଲ ହେଲାଣି ଆମ ନଈଟା ପୁରା ଫୁଲ ହେଇଆଇଲାଣି ହଁବା। କଣ କରିବାକୁ ଏମିତି ନଈଟା ଫୁଲ ହେଲେ ଆମ ଗାଁଟା ଭାସିଯିବ ଲାଗୁଛି।
ନାମ ତମ ଗାଁ ପାଖରେ ନଈଟା କେତେ ବାଟ ତମ ଘର ପାଖରୁ?
ଆମ ଘରକୁ ଭାଇ ଲାଗିଛି କହିଲା ବଳିଆ ଦଶ କୋଡିଏ ମିଟର ଏଇଭଳିଆ।
ଓହୋ ତାହେଲେ ନଈଟା ପୁରା ପାଖରେ ନା ନଈରେ କଣ ପାଣି ପୁରା ପୁରି ବହୁତ ଭଳିିଆ ସିଲାଣି ନା କଣ?
ହଁ ଭାଇ ତଥାପି ଜବର ପଳେଇଲାଣି ମାନେ ବନ୍ଧ ଭାଙ୍ଗିବା ଉପରେ ରହିଛି।
ତାହେଲେ କଣ କରିବ ପୁଣି ଯଦି ଅଧିକ ପାଣି ଆସିଲା? ଅଧିକ ପାଣି ପାଣି ଆସିନେ ଆମ ଗାଁ ଆଡେ ପଳିଆସି ବ ହଁ ଆମ ଯୋଉ ଘର ପାଖ ସ୍କୁଲ ତମେ ଜାଣିଛ ସେଇଠି ତ ଆଗରୁ ରୁହନ୍ତି ଆସିକି ବାତ୍ୟା ଫାତ୍ୟା ବର୍ଷା ଫର୍ଷା ହେଲେ। ଆଜି ନ ହବ ଯଦି ବର୍ଷା ଯଦି ଅଧିକ ହେଲା ତାହେଲେ ତମେ ପଳିଆସିବ ଆଉ।
ହଁ ସେଇଆ କରିମୁ ନଁ ଏଲେ। ଆମ ଆଡେ ଏ ଲାଇନ୍ ମାଇନ୍ ନାହିଁ କିଛି ନାହିଁ ଏତେ ଜୋରରେ ବର୍ଷା ହଉଛି ଆଉ ଡର ମାଇଲାଣି।
ହଁ ଆମ ଆଡେ ଏବେ ଆଜି ବର୍ଷା ହେଇଥିଲା ତ ବର୍ଷା ଛାଡି ଯାଇଛି। ଏବେ ଟିକେ ଝିପି ଝିପି ପକଉଚି କିନ୍ତୁ ଲାଇନ ଟା ତ ଆସିନି ଏବେବି। ଆଉ ମୋବାଇଲ ରେ ଆଜି ବି ଏତିକି କମ ଚାର୍ଜ ଅଛି ନା ଚାର୍ଜ ବସା ହେଇ ନଥିଲା ମୋବାଇଲ। ଆଉ କଣ କରିବା ଆଉ କଣ ଏବେ କରୁଚ ବୋଧେ ବସିଚ ନା କଣ କରୁଚ?
ଆସିକି ବସିକି ଭାବୁଛି କଣ କରିବି ବନ୍ଧ ଟା ଟିକେ ଭାଙ୍ଗିବ ଆଉ।
ନା ମ ବନ୍ଧ ଟା ହେଲେ ଭାଙ୍ଗିବ ଯଦି ଆମ ଗାଁକୁ ଆସିବ ତମେ ଆଜି ଆଉ।
ହଁ ବା ସେଇଥିପାଇଁ ଡର ମାରୁଛି ଲାଇଟ ଫାଇଟ ଚାର୍ଜ ବସେଇନୁ କିଛି କରିବୁ। ଆଉ ଖାଇବା ପୁରା ସର୍ଟ ସାର୍ଟ ଏଇଭଳିଆ ଆଉ।
ଓହୋ ନାଇ କିଛି ଅସୁବିଧା ହେଲେ ଆମ ଗାଁକୁ ପଳେଇ ଆସିବ ଆମର ଏଠି ସବୁ ଦିଆଯିବ ଖାଇବା ପାଇଁ। ଆଉ ଗୋଟେ ସ୍କୁଲ ଟା ଅଛି ଆମ ଘର ପାଖରେ ରହିଯିବ। ଆଗୁରୁ ତ ତମେ ଜାଣିଛ ବର୍ଷା ବର୍ଷା ଅଧିକ ହେଲେ ବାତ୍ୟା ଫାତ୍ୟା ହେଲେ ଆମ ସ୍କୁଲ ରେ ଦିଅନ୍ତି ଖାଇବାକୁ। ଲୋକମାନଙ୍କୁ ତାପରେ ରହିଥାନ୍ତି ସ୍କୁଲ କ ଲେଜ୍ ରେ
ହଁ ସେଇୟା କରିବୁ ନହ ନେ ଆଉ।
ନା ପକଉଛି ଆହୁରି?
ଜୋରରେ ପୁଣି ଏଇନା ବର୍ଷା ହେଲା।
ପୁଣି ଜୋର ବର୍ଷା ହେଲା ଆମର ଏପଟେ ଖାଲି ଟିକେ ଟିକେ ଝିପ ଝିପିଝିପି ଜୋରେ ହେଇଥିଲା ଛାଡି ଯାଇଛି ଘଡ ଘଡି ଚଡଚଡ଼ି ମା ଥିଲା, ଜୋରେ ହେଇଥିଲା ଛାଡି ଯାଇଛି ଏବେ ଟିକେ ଟିକେ ଏଇ ଝିପିଝିପି ବର୍ଷା ପକଉଛି ଆଉ।
ଏ ନଈଟା ଫୁଲ ହେଲାଣି ଖାଲି ମାଛରା ଖାଲି ଇଆଡ଼େ ଭାସି ଆସୁଛନ୍ତି।
ହୁଁ ଆଉ ଲୋକ ମାଛ ଧରୁଛନ୍ତି ନା ନାଇ ମାଛ ଧରୁନାହାନ୍ତି?
ଧରଚନ୍ତି ପା ମାଛ ଖାଲି ଭାସି ଆସୁଛନ୍ତି ତମର ଦରକାର ଆସିକି ନଉନ। ଆମେ ତ ଯାଇପାରିବୁନି ନା ଆମ ଘର ମର ପୁରା ପାଣି ପା ଫୁଲ ହେଇଗଲାଣି।
ହଁ କେମିତି ପାଣି ହବ ଯଦି ଯାଉଛୁ ଆଉ। ହଁ ଏଥର ଶୁଭିଲା ନା? ହ୍ୟାଲୋ।
କ୍ଲିୟର ଶୁବୁନି ଭାଇ ତମ କଥାରା।
ଏଥର ଶୁଭିଲା ନା ଏଥର।
ହଁ ହଁ ଏବେ ଶୁଭିଲା।
ଆ ମୁଁ କହିଲି ହବ ଯଦି ଆମେ ଯିବୁ ଦେଖା ଆଉ ତମ ଗାଁ ଲୋକ ଆସୁଛନ୍ତି ନା କିଏ ଧରୁଛନ୍ତି?
ହଁ ଗାଁ ଲୋକ ଆଉ ଗାଁ ପାଖ ଲୋକ କିଛି ଆସି ଧରୁଛନ୍ତି ଆଉ। ତାଙ୍କ ଘର ଟିକେ ଉପରେ ତ ସେମାନେ ସେଥିପାଇଁ ଧରୁଛନ୍ତି ଆଉ ଆମ ଘରଟା ପୁରା ପା ନଇ ପାଖରେ ଆମକୁ ଡର ମାଡ଼ୁଛି ଆଉ। ଆଉ ତମ ଗାଁ ରେ ଯୋଉ ଗଡିଆ ଟା ଥିଲା ଯୋଉ
ହଁ ଗଡିଆ ତ ଏତେ ପାଣି ହେଇନି ବର୍ଷା ହେଇଛି ଗଡିଆ ଟା ଶୁଖି ଯାଇଥିଲା ନା ଆମ ଗାଁ ଗଡିଆ ଟାରେ ପଦ୍ମ ଫୁଲ ବହୁତ ଫୁଟିଯାଇଛି। ଆଉ ବର୍ଷା ତ ହେଇଛି ଏବେ ଟିକେ ଟିକେ ହଉଛି ଯାହା ପାଣି ଟିକେ ଟିକେ ରହିବ ଗଡିଆରେ ଟିକେ ଶୁଖି ଯାଇଥିଲା ପୁଣି ଟିକେ ପାଣି ହେଇ ଯିବ, ଆଉ ଗଡିଆ ଟା ଏତେ ଇଏ ନାହିଁ ଆ ଯେ ପର୍ଯ୍ୟନ୍ତ ବର୍ଷା ଦିନ ପୁରା ଆସିନି ନ ଆସି ଭଲରେ ଯେପର୍ଯ୍ୟନ୍ତ ବର୍ଷା ରେଗୁଲାର ନ ହେଇଛି ମାସେ ଦି ମାସ ସେ ପର୍ଯ୍ୟନ୍ତ ଗଡିଆରେ ପାଣି ରହିବ ନି କି ଗଡିଆ ପୁରିବନି। ଆମର ଏଇ ଗଡିଆ ପୁରୀ ଯାଏ, ସବୁ ବର୍ଷ ଥରେ ଥରେ ଦେଖିଥିବ ଏଇଠି ଯାଉଛ ଯେତେବେଳେ। ଆଉ ଦେଖିଥିବ ଆଉ ଏଇତ ପାଣି ଫାଣି କିଛି ପୁରିନି ଯାହା ଟିକେ ଟିକେ ବର୍ଷା ହଉଛି।
ହଁ ଭାଇ ଦେଖଥିନି ତମ ଗାଁ ଗଡିଆ ଟାରେ ବହୁତ ପଦ୍ମଫୁଲ ହେଇଥିଲା, ମୁଁ ଯାଇଥିଲି ପଦ୍ମାଫୁଲ ଦିଟା ଆଣିଲି, ଆମ ଆଡେ ଟିକେ ପୂଜାରେ ନାଗିଲା ତ ମତେ ଜଣେ ପଠେଇଥିଲେ କହିଲେ ଯା ଟିକେ ଆଣିବୁ ପଦ୍ମଫୁଲ। ଆଉ ପୂଜା କରିବା ଆଉ ମୁଁ ଯାଇଥିନି ପଶିକି ଆଣିନି ଭାଇ ମୁଁ ବି ବୁଡି ଯାଇଥାନ୍ତି ଆଜି ସେ ଗଡିଆରେ।
ହଁ ସେ ପାଣି ଶୁଖି ଯାଇଛି ନା ତା ପରେ କଣ ନା ଦି ଦିଆରେ ପଦ୍ମଫୁଲ ଦେଖା ହଉଛି ଭାବୁଥିବ କମ ପାଣି ବୋଲି କିନ୍ତୁ ଭିତରୁକୁ ପଲା ବେଳକୁ ଦେଇବ ଅଧିକ ପାଣି ହେଇଥିବ ଆଉ ହେଟି
ଭାଇ ହତା ପୁରା ପାଉନି ହତା ଏତେ ଯୋରେ ଅଛି ହତା ଟୋଟାଲି ପାଉନି।
ପାଇବନି ତାରେ ପୁସ୍କୁରା ଯୋଉ ହେଇଛି ଯୋଉ ଲୋକ ଖାଉ ସେଟା କେଶର କହୁଛନ୍ତି ସବୁ ଲୋକ ସେରା ବି ଲୋକ ପଶିକି ଆଣିକି ଖାଇ ଦଉଛନ୍ତି ନା। ଆ ଖାଇଥିବ ତ ଆଣିକି ଭଲ ଲାଗୁଥିବ ଦେଖିଥିବ ତମେ ଗଡ଼ିଆଟାରେ ହେଇଛିି ବହୁତ।
ଦଶ କୋଡିଏଟା ଘିତି ଆନି ବଢିଆ ନାଗିଲା ଆଉ।
ଆଉ ଏପଟେ ଆମ ଡିିଘି ଗଡ଼ିଆ ଟା ଦେଖିଛ ନା ଆଉ ଯୋଉ ଗଲା ବେଳକୁ ପଡିବ ରାସ୍ତାରେ ଗଲା ବେଳକୁ ଡାହାଣ ପଟେ ଦେଖିଚ ନା ପଡିବ ଡିଘି ଗଡିଆ ଟା ଆମର।
ହଁ ଦେଖିଚି ଭାଇ ହଁ ସେ ଯୋଉ ପିଲା ତ କ୍ରିକେଟ ଖେଳନ୍ତି ଯୋଉ ସାଇଟରେ।
ହଁ ସେଇଠି ଭାଇ ଦିଟା ଗଡିଆ ଅଛି, ଗୋଟେରେ ଫୁଲ ଫୁଲ ଭଲ ଫୁଟେ। ଆଉ ଗୋଟେରେ ଫୁଟେ ନେଇ ଫୁଲ ଗୋଟେରେ ଫୁଟେନେଇ ଯୋଉଟା ହଁ ମାଛ ଛାଡନ୍ତିନି ସେ ସେମିତି ପଳେଇଆସନ୍ତି ମାଛ। ମାନେ ଯୋଉ ବର୍ଷା ଦିନ ଯୋଉ ପାଣି ପୁରା ଆସିବ ଯେତେବେଳେ ଜୋରରେ ସିଏ ମାଛ ଯୁଆଡେ ଥିବେ ବିଲରେ ଯୋଉଦିନ ପାଣି ଛାଡିଦେବେ ପୁରୀ ଗଲା ମାନେ ଧୀରେ ଧୀରେ ଧୀରେ ଧୀରେ ମାଛ ବଢିଯାଆନ୍ତି, ଅଧିକ ତମେ ଦେଖିଥିବ ସେଉଳ ମା ଛ ବାଳିଆ ମାଛ ଥିବେ ତାରେ ପାଣି ଶୁଖେଇ ଦେଲା ତା ପରେ ଗଡିଆ ଟା ମେସିନ ଲଗେଇକି ତ ମାଛ ଚାଷ ସ ଦିଅନ୍ତି। ତାପରେ ଯୋଉ ସାନ ଡି ଯୋଉଟା କହୁଛନ୍ତି ଯୋଉ ଗୋଟେ ବଡ ଡିଗି ଗଲା ଗୋଟେ ମାଛ ଅଛନ୍ତି ସେଇଟା ପଦ୍ମ ଫୁଲ ଫୁଟିଛି। ପୁସ୍କୁରା ଫୁସ୍କୁରା ସବୁ ହଉଛି ଆଉ ଏଇଟା ସାନ ଟିଗି ଟା ଏଟା ସେଟା ଆମର ଏତେ ମାଛ ଫାଛ ରହୁନାହାନ୍ତି ଏଟା ତା ଶୁଖିଯାଇଛି ଦେଖିଥିବ ଘାସ ଉଠିଲାଣି ତା ଭିତରେ ଯାହା ଟିକେ ଟିକେ ପାଣି ଥିଲା ସେ ସବୁ ମଡେଇକି ବିଲରେ ଚାଷ କାମ ଲଗେଇଦୋଉଛନ୍ତି, ତାର ଆଗରୁ ଚାଷ ହଉନଥିଲା ନା ଏଇ ଦି ତିନି ବର୍ଷ ହବ ଆଉ। ସେଇ ସାନ ଡିଗି ଟାକୁ ଲୋକ ଚାଷ କରିକି ସେପଟ ଗାଁ ଲୋକ ଚାଷ କରିକି ଲଗଉଛନ୍ତି ଆଉ। ଆମ ଗାଁ ଲୋକ ବି ଯାଉଛନ୍ତି ସେଇଠୁ ପରୀବା ଫରିବା ଆଣୁଛନ୍ତି, ବଡ ଗାଡି ବି ଆସୁଛି ଗୋଟେ ଗୋଟେ ଏ ଯ ଯେମିତି ଆମର ବଡ ବଡ ଗାଡି ଆଇଚର ଫାଇଚର ହେଲା ଯୋଉ ବଡ ଡମ୍ଫର ଭଳିଆ ଉ ଗାଡି ଉରା ପିକଅପ ଉରା ସେରା ଆସିକି ସେଠି ଲୋଡ ହୁଏ, ବିଲାତି ବାହାରେ ଟ୍ରେ ଟ୍ରେ ବିଲତି ପୁରା ନଦା ହେଇଥିବ ଗାଡିରେ। ଆଉ ବାଇଗଣ ବି ତୋଳିଲା ବଳୁ ବାହାରେ ବହୁତ ଜଣ ଲୋକ ଯାଇକି ତୋଳନ୍ତି। ଏପଟ ତ ଆମର ସବୁ ସସ୍ତା ହେଇଯାଇଛି ନା ବାଇଗଣ ବିଲତି ଯାହା ଆଣିଲେ ଗୋଟେ ଶସ୍ତା। ଆ କିନ୍ତୁ ଏଇତ ବର୍ଷା ଦିନ ଆଇଲା ମାନେ ଏଟା ଏତେ ଚାଷ ହଉନି ସେପଟରେ ଚାଷ ନହେଲା ମାନେ ଏଇନା ରେଟ ସବୁ ବଢି ଯାଉଛି। ଆ ବାଇଗଣ ଗ
ଆମ ଓଡିଆ ନା ବାଇଗଣ ରେଟ ପୁରା ହାଇ ଅଛି। ମୁଁ କହିନି ଭାଇ ଆମ ପଟେ ଏଇନା ବାଇଗଣ ରେଟ୍ ଆମପଟେ ବାଇଗଣ ଅଶି, ବିଲାତି ଦୁଇଶହ। ଆଉ କଲରା ଶହେ ଭେଣ୍ଡି ପଚ ତ ସେ ଏଇଭଳିଆ ଅଛି ରେଟ୍ ମାନେ ହାତ ମାରି ହୋଉନି।
ନେ ହଁ କାହିଁକିନା ଏବେ ପାଣି ଆସି ତ ଆଉ ଚାଷ କରିପାରିବନି ତ କାହିଁକିନା ପାଣି ସବୁ ପୁରା ବୁଡି ରହିଗଲା ଫସଲ ଉରା ପଚିଯିବ ଯାହା ରଖି ଥିବୁ ଉପୁଡେଇକି ନେଇଯିବ ନହେଲେ ପଚିଯିବ। ଆଉ ଆମର ଏପଟେ କଣ ନା ପାଣି ବି ସେମିତି ଆସିନି ଗଛ ରହିବନହି କିନ୍ତୁ ଯାହା ଏବେ ସବୁ ଲାଷ୍ଟ ଏଇ ରଜ ପରେ ପରେ ସବୁ ଗଛ ଉପାଡି ଦେବେ ସବୁ। ଶୁଖିଯିବ ତାପରେ ବାଇଗଣ ଗଛ ଗୁରା ତାରେ ଯାହା ବୋଇତାଳୁ ହଉଥିବ ସବୁ ଘରକୁ ନେଇଯିବେ ନା ଶୁଖିଯିବ ତାର ଉପାଡି ଦେଇକି ପୁଣି ସେ ବାଇଗଣରାକୁ ନେଇକି କାଠ କରିକି ଲୋକ ଜାଳିବେ।
ତାପରେ ଖାଇ ଦେଖିଥିବ ଆମର ଯେ ଆଖୁ ଆଖୁ ଲଗା ହେଇଛି ତ ଏପଟରେ ଏଇ ଯୋଉ ଆମ ଯୋଉ ହଁ ସେଇ ନଈ ସେପଟ ଆଡେ ଆମର ଆ ଖୁ ଲଗା ହେଇଛି ତମେ ଆସିଲ। ଆଉ ତମ ତା ଆଉ ଗୋଟେ ପିଲା ଆସିଥିଲା ଆମ ସାଙ୍ଗ ପିଲାଟେ ଆମ ସହିତ ପଢୁଥିଲା ସେଏ ବି ଆସିଥିଲା ଆଖୁପଖୁ ସବୁ ଖାଇଥିଲେ ଆମେ ତାରେ ଏପଟେ ବି ଭଲ ଆଖୁ ଚାଷ ହୁଏ ସେପଟେ ଏଇଥର
ଆଖୁଟା ଭଲ ମିଠା ଲାଗିଲା ମୁଁ ଯାଇଥିଲି ସିଏ ଭଲ ଭଲ ମ ମଞ୍ଜିକି ଆଣି ଲଗେଇଦଉଛନ୍ତି ଆ ଭଲ ଚାରାଟା ସେଇଥିପାଇଁ ଭଲ ମିଠା ଆଉ ତମ ମାଟି ଟାବି ଭଲ ମାଟି।
ହଁ ପାଳ ମାଟି ଟା ନା ଆମର ତାପରେ ଏଥର କଣ ନା ସେ ଯୋଉ ଆଗରୁ କମ ଚାଷ ଯାହା ହେଇଥିଲା ଏ ବର୍ଷ କରିଛନ୍ତି ନା ପୁରା ଚାଷ କରିଛନ୍ତି।
ଆଉ ଭାଇ ତମ ଆରେ ପାଣି ସୁବିଧା ପାଣି ସୁବିଧା ଭଲ ଅଛି ନା ସେଥିପାଇଁ ଟିକେ ଭଲ ହଉଛି ଆଉ ଆପଟେ ଏତ ପାଣି ସୁବିଧା ନାହିଁ କିନ୍ତୁ ଭାଇ ଯେ ଯେତେବେଳେ ମେଘ ହଉଛି ପୁରା ଭଲ ସେ ମେଘ ହଉଛି ଯେମିତି ବା ଏ ମତେ ହେଇଯାଉଛି ଆଉ ଆମ ବନ୍ଧ ଟା ଠିକ ଠାକ ନାହିଁ ନା
ହଁ ବା ନଈଟା ବି ପାଖରେ ଅଛି କିନ୍ତୁ ତମେ ଚାହିଁକି ବି ନଈଟାରୁ ପାଣି ମଡେଇକି ଆଣିଲା ବେଳକୁ ଏତେ ଫିତା ଲାଗିବ ଯେ ଏବେ ତେଲ ପଡିିବ ଲୋକ କେହି ମଡଉନାହାନ୍ତି ପାଣି ନହଲେ ତମର ବି ସେପଟେ ଚାଷ କରନ୍ତି ନେଇକି ଆଗରୁ ବାଦାମ ହେଲା ଫୁଣି କେମିତି? ଏଥର ଆଉ କଣ କରୁନାହାନ୍ତି ଏଇ ଯୋଉ ଷେଣ୍ଢ ଯୋଉ ଛାଡିଦେଲେ ସମସ୍ତେ ଲୋକ ଆଉ ତ ଚାଷ କରିହେଲାନି। ତାପରେ ଷେଣ୍ଢ ତ ସବୁ ଫସଲ ଖାଇଲେ ରାତିରେ ଟିକେ ଜଗିବ ଜାଗାଟା ତ ଡର ମାଡେ ଲୋକଟା କଣ ସେ ଜାଗାଟା ଯାଆନ୍ତିନି ନା ବେଶୀ ଲୋକ ଆଉ ଷେଣ୍ଢ ଛାଡିଲା ମାନେ ତ ଲୋକ ଜଗିଲେନି ଜଗି ପାରିବେନି ରାତିରେ କେତେ ଜଗିବେ? ଆଉ ସେଇଥି ପାଇଁ ସେଠି ତମର ତ ବାଦାମ ମଧ୍ୟ ହଉନି ନା ଆଉ?
ହଁ ଭାଇ ହଁ ବାଦାମ ଚାଷ ଆଉ ନାଇଁ ମ ଆଗ ଭଳିଆ ଆଗରୁ ଆ ହାଇଲାଇଟ ବାଦାମ ଚାଷରେ ଏଇନା ବା ବାଦାମ ଚାଷ ନା କହିନେ ଲୋକ ରାଗୁଛନ୍ତି ବାଦାମ ଚାଷ ନାହିଁ। କାଇଁ ବାଦାମ ନା ଏଠି ଉଠାଉଛ ଆଉ ରାଗୁଛନ୍ତି ଗୋଟେ ଗୋଟ ଲୋକ ଆଉ ରାମପଟେ ବାଇଗଣ ବାଇଗଣ ଟିକେ ଭଲ କରନ୍ତି ଆଉ ହରଡ ବି ଆମ ଆଡେ ଭ ହରଡ ମୁଗ ଏରା ସବୁ ଆମଆଡେ ନା ଭାଇ ବିରି ବିରିଟା ଟିକେ ଆମପଟେ ନା ବୁଲୁଛନ୍ତି ବିରି
ହୁଁ ତାପରେ ହରଡ ଗଲା ଗୋଟେ ଆମର ହଉନି ବାଦାମ ବି ହଉନି। ତା ସେପଟେ ଲଗୁନ୍ତି ତରଭୁଜ ଗୋଟେ ଲୋକ ଲଗୁଏ ତ ସେପଟେ ପୁରା ନା ବହୁତ ଲୋକ ଜଗେଇକି ଗୋଟ ସେ ଲୋକ ଲଗୁଏ ଆଉ ତାପରେ କଣ ହେଇଥିଲା ନା ଥରେ ପୋଟଳ ବି ଲଗା ହେଇଥିଲା ବହୁତ ଜାଗାରେ ସେ ପୋଟଳ କଣ ନା ଲୋକ ଚୋରି କଲେ ରାତିରେ ଆଉ ପୋଟଳ ବି କେହି ଲଗଉନାହାନ୍ତି ଚାଷ ସେ ସବୁ ଫାଙ୍କା ପଡିଛି ଯିଏ ଏମିତି ଏଇ ବାଦାମ ଫାଦାମ କିଏ ବୁଣିବ ବୁଣିବ ଜଗିକି ବିଲ ବାଡ ବୁଜିକି ଚାରିଆଡୁ ନହେଲେ ନାହିଁ ସେ ଫସଲ ହବନିଁ ବାଦାମ୍ ତ ଉପାଡି ନେଇଯାଆନ୍ତି ଛୁଆ ସବୁ ଆସିବେ ଚା ଚାଲି ବାଦାମ ସବୁ ଓପାଡି ନେଇକି ନହବା ଟିକେ ପଳେଇବେ ଖାଇ ଖାଇକି ବାଦାମ।
ହଁ ଭାଇ ହଁ ଠିକ।
ଆମେ ବି ଆଗରୁ ଯାଇନାହାନ୍ତି ବାଦାମ ଖାଇବା ପାଇଁ ବହୁତ ଥର ସେ ଗୋଟେ ନିଜେ ଚାଲି ଚାଲି ପଳାନ୍ତି। କାହା ବାଡିରୁ ବାଦାମ ଆଣି ଆସନ୍ତି ଓପାଡିକି ହଁ ହଁ ବାଦାମ ପୋଡ଼ିକି ଖାଇଲେ ହଁ ବା ତଡିଲା ଲୋକଟା ଆମେ ଧାଇଁକି ଆସିଲେ ତାପରେ ଆଉ ଗୋଟେ ଜାଗାରେ ଆମର ଯୋଉ ଥିଲା ଗୋଟେ ଘରଟା ନଥିଲା କି? ଦିନେ ବ ସା ହେଇଯାଇଥିଲା ଯାଇଥିଲି ବାଦାମ ଖାଇବା ପାଇଁ। ବର୍ଷା ହେଇଗଲା ଯେ ଆମେ ଆଉ ଏଇଠୁ ଆସି ପାଇଲୁନି ସେ ଘର ଟା ରହିଲେ ଚାରିଆଡେ କୁଆଡେ ନାହିଁ ପବନ ଏତେ ଜୋର ହଉଛି ଡର ମାଡୁଥାଏ ତେବେଳେ ବି ଆମ ନଥିଲା ନା ପାଖରେ ଦିଇ ତିନି ବର୍ଷ ଚାରି ବର୍ଷ ହେଇଗଲାଣି। ମୋବାଇଲବାଇଲ ନଥିଲା ଦେଖିଲା ବେଳୁ ପବନ ଡର ମାଡୁଥିଲା। ଏଇଭଳିଆ ସବୁ ଥିଲା ସେତେବେଳେ ଆଉ ଏବେ ତ
କ ଯାହଉ ଆମେ ସେଦିନ ଦୌଡି ଉ ଦଉଡି ପଳେଇଲେ ଧର ସେଠିବାନ୍ଧିଥାନ୍ତ କଉଥିଲା ଯ ଯଉଛି ଆ ଦେଖି ଆଖି ପାଇଲାନି ଇଏ ଆଉ ତ ପଳେଇ ଆସଛନ୍ତି ଯାହା ଆମ ଭାଗ୍ୟ ଟା ଭଲ ଥିଲା ନା। ଫଳି ଯଇଲି ନହେଲେ ଭାଇସ ଧରଥେ ଯାହାନେ ଆମର ଗୋଟେ କଣ ହେଇଥାନ୍ତା। ଓ ଭାଇ ଦେଖିବା ବାଦାମ ଆସନ